ହୁଁ ହେଲା ହଁ।
ହଁ କୁହ କଣ କରୁଛ?
କଣ କରିବି ବର୍ଷା ପ୍ରବଳ ଢାଳୁଛି ଏମିତି ଘର ସାରା ଆଣିକି ବିଛେଇଛି ଲୁଗା ଫଟା ସବୁ ଗୋ ଟେ ଗୋଟେ କରିକ ଛୁଆଙ୍କର ଆମର ହଁ। ଆଉ କଣ ସବୁ ରୋଷେଇ କରିଥିଲ?
। ରୋଷେଇ ହେଉଥିଲା କଲରା ଆଳୁ ଭଜା ଆଉ ଝୁଡଙ୍ଗ ଆଳୁ ଭଜା।
ହଁ ଆ ପଖାଳ ନା ଗରମ।
ପଖାଳ।
ହଁ ତମେ ଆଡେ ବର୍ଷା ନାହିଁ ବୋଧେ।
ନା କାଇଁ ବର୍ଷାକୁ ଜୋର ଉଠେଇଛି ହେଇନି।
ହ ଆମ ଆଡେ ତିନ ଦିନ ହେଲା ଲଗାତାର ବର୍ଷା।
ହୁଁ। ଘରେ ରୋଷେଇ କଣ ହେଇଥିଲା?
ରୋଷେଇ ଅରିଥିନି ଚିକେନ କରିିଥିନି ପୁଅ ଆଣିକି ଦେଇ ଯାଇଥିଲା ଆଉ ଏ ଗାଁକୁ ଆସିଥିଲା ଗୋଟେ ବିକ୍ରି କରିବାକୁ ଲୋକଟେ। ତା ପାଖରୁ କଳମ ଶାଗ ରଖିଥିନି ଗରମ ଭାତ ରାନ୍ଧିଥିନି।
ହୁଁ।
ଆ ହାଁ।
ହୁଁ। ଦୋକାନ ଟିକେ ଯିମି ବୋଲି ବାହାରିଥିନି ମୁଁ ସିଲେଇ ସୁଲା କରୁଥିନି। ଆଉ ମେଘ ହେଲା ପଳେଇ ଆସିନି ଆ ଦି ତିନି ପିସ୍ ବ୍ଲାଉଜ କାଟି ଦେଇକି ଥୋଇ ଦେଇଥିନି। ହଁ ଏ ପର୍ଯ୍ୟନ୍ତ ମେଘ ଛାଡ଼ୁନି ଆଉ ଯାଇନି ଗଲିନି ଆଉ ଗଲିନି। ଘରେ ଅଛି ମେଶିନି ଯେ ଅ ଘରେ ଆଉ ଇଚ୍ଛା ହୋଉନି। ଅଭ୍ୟାସ ହେଇଯାଇଛି ଗୋଟେ ଦୁକାନରେ ସିଲେଇ କରିବା ଦୋକାନରେ ଯାହା କରୁଛି କରୁଛି।
ହୁଁ। ଇଆ ଦେହ ପା ଭଲ ଅଛି?
ହଁ ଭଲ ଅଛି ଅଁ କାଲି ଟିକେ ବର୍ଷାରେ ତିନ୍ତିକି କାମ କରିଦେନି ଟିକେ ଥଣ୍ଡା ହେଇଯାଇଥିଲା ସଖାଳୁ ମେଡିସିନି ନେଇ ଆଣିକି ଖାଇଥିଲି ଟିକେ କମିଛି।
ହୁଁ ହୁଁ।
ହ ହଉ ପୁଅ ଯାଇଚି ସ୍କୁଲ କାଇଁ ଆସିନି ତମର?
ହଁ ଭଲ ଅଛି ଦେହ।
ହଁ।
ଆଉ ଘରେ ସବୁ କଣ କରୁଛନ୍ତି?
ଘରେ ସବୁ ସେଇଭଳିଆ।
ହୁଁ।
ଘରେ ସବୁ
ହଁ। ମୋତେକେ ସେଇଭଳିଆ ସବୁ ଦେହ ପା ଭଲ ଅଛି ଯେମିତି ଥଣ୍ଡା ପାଗ ଟିକେ ଦେଇ ଟିକେ ତାଙ୍କୁ ଥଣ୍ଡା ଟିକେ ଧରିଛି ଆଉ କିଛି ନାହିଁ ଭଲ୍। ଅଁ। ନା ଏବେ ଟିକେ ବର୍ଷା ଛାଡ଼ି ଆସିଲାଣି।
ହୁଁ।
ହଁ ବର୍ଷା ଛାଡ଼ି ଆସିଲାଣି। ଆଉ ତମ୍ ସବୁ ଭଲ ନା? ଯାଇଥିଲି ନ ହଁ ଦି ଚାର୍ ଦିନି ହେଲା। ଯାଇଥିନି ଟିକେ ଆମ ଘରକୁ ବୁଲି ବୁଲାକି ଆସଥିନି ଯାଇଥିଲ ନା ତମ ଗାଁ ଆଡ଼େ?
ନା ନା ମୁଁ ଯାଇନି ଗାଁ।
ଇଆଁ ହଁ।
ଯାଇନୁ ଗାଁ କୁ ଯିବା ଦେଖା ହବା ଆଉ।
ହଁ ଯେ
ଏରା ବର୍ଷା ହୋଉଚି କିଏ ଯିବ ଗାଁ କୁ ଦେଖିଆ ପାଇଁକା। ବର୍ଷା ତ ହୋଉଚି କିଏ ଯିବ ଗାଁ ଆଡ଼େ ବର୍ଷା ପାଗରେ। ସାମିଲ ଉଁ ଖରା ପା
ନାଇଁ ବର୍ଷା ପୂର୍ବରୁ ଟିକେ ଆମେ ଯାଇଥିନୁ। ବର୍ଷା ଏପଟେ ଫେରେ ଆମ ଟିକେ ଯାଇଥିଲୁ ଆ
ଖରା ହେଇସ ନା ଯିବୁ।
ରଥଯାତ୍ରା ଯିବ ନା ବୁଲିଆକୁ।
ନା କୁଆଡେ ଯିବାର ନାହିଁ।
ଜଗନ୍ନାଥ ରଥଯାତ୍ରା।
ନା।
ଆମରି ଗାଁ ରେ ନା ପୁରୀ ଯାଇ ତ ହବନାଇ ଭଗବାନଙ୍କ ଡୋରି କଥା ଆର ବର୍ଷ ଟିକେ ଯାହା ହଉ ଡୋରି ଲାଗିଥିଲା। ଯାଇଥିନୁ ଗତ ଅଗଷ୍ଟ ମାସରେ ଯାଇଥିନୁ ବୁଲି ବୁଲାଇକି ଆସିଥିନୁ ଦି ଦିନ ରହିକି ଦେଖିକି ସବୁ ଆସ ମନ୍ଦିର ପାଖାପାଖିରେ ରୁମ ଭଡା ନେଇକି ରହିଥିନୁ ଦି ଦିନ ରହିନୁ ତାପରେ ଯାଇ ସମୁଦ୍ରରେ ସବୁ ଗାଧା ବାଧା କରିକୁରାଇକି ଆସିଲୁ।
ହଁ।
ଏଇ ଆମ ଗାଁରେ ଏମିତି ଛୁଆଟ ଛୁଆ। ରାଧା ଛୋଟ ମନ୍ଦିର କରିକି ରଥ କରି କୀର୍ତ୍ତନ କରିକି ବୁଲାନ୍ତି।
ହୁଁ।
ଏଟା ହଁ ଦି ତିନି କିଲୋମିଟର ଛାଡିକି ଅଛି ହୁଏ ରଥଯାତ୍ରା ଜଗନ୍ନାଥ ମନ୍ଦିର ବି ଅଛି ହଁ ରଥଯାତ୍ରା ହୁଏ ସେଇଠି ଟିକେ ଜିମୁ ଦେଖିଆ ଛୁଆ ପା ମାନେ
ହଁ ବୁଲୁ ବୁଲାଇକି ଆସିଲେ ଭଲ ଠାକୁର ଦର୍ଶନ ତମେ କରିବ ଆଉ ବୁଲି ବୁଲା
ହଁ ଏଠି ବି ସେମିତି ହୁଏ ରଥ। ରଥବ ବ ଟଣା ହବ ଠାକୁର ଚଢିବେ ରଥକୁ ସବୁ। ସବୁ ଯେମିତି ହୁଏ ପୁରୀରେ ସେମତି ହୁଏ।
ହୁଁ। ଭଲ ଠାକୁର ଦର୍ଶନ କଲେ ଭଲ ନା ହୁଁ। ଗରମ ଲାଗୁଛି ନା ବର୍ଷା
ଘରେ ପଦାକୁ ଥଣ୍ଡା ଘର ଭିତରେ କିନ୍ତୁ ରୁମ୍ ଭିତରେ କିନ୍ତୁ ଗରମ ଅଛି।
ହଁ ରୁମ୍ ଭିତରଟା ନା ଗରମ ରହିବ।
ହଁ ଭାଇ ଦି ତିନି ଦିନ ତଳେ ଯାଇଥିଲୁ ଯାଇଥିନୁ ମଡିକାଲ ଟ୍ରେନରେ ଯାଇଥିନୁ ମେଡିକାଲ ଦେହ ଦେଖ ଠେଇକି ଫେରେ ଫେରିନୁ ଯେମିତି ଦିଟା ତିନଟା ହେଇଗଲା ଟ୍ରେନରେ। ଘରେ ପହଞ୍ଚୁ ପହଞ୍ଚୁ ସନ୍ଧ୍ୟା ହେଇଗଲା।
ହଁ।
ସେଇଭଳିଆ ଦେହ ପା କଥା କୁହନା ତ ହଁ ଦେହ ପା ଠିକ୍ ଠାକ୍ ଅଛି ନା? ହୁଁ ଆଉ ତମ ପୁଅ ଝିଅ।
ହେଇନାହାନ୍ତି।
ହଁ। ଆମ ହଁ। ଏଇ ଘର ପଛ ପଟେ ଆମର ଅଛି ଗଡିଆ ଟେ।
ହଁ।
ଗଡିଆ ଟେ ଅଛି ଯେ ସେଏଁ ବର୍ଷା ହେଲା ମାନେ ଗଡିଆ ଫୁଲ୍ ହେଇଯିବ ପାଣି ମାଛ ମାନେ ପ୍ର ଚୁର ଉଠିବେ।
ହୁଁ।
ହଁ ମାଛ ପ୍ରଚୁର ଉଠିବେ। ସମସ୍ତେ ଯାହା ଯିଏ ଯାହା ପାଇବ କରାଜିବ ହେଉ ମୁଣ୍ଡଳି ହୋଉ ଯିଏ ଯାହା ପାଇବ ତାହାର ଧରିବେ ଆଉ ବାଲ୍ଟି ଖଣ୍ଡେ ଖଣ୍ଡେ ଧାରିକି ତାକୁ ବା ଆମର ଯେନ୍ ଆମ ଛୁଆ ପିଲା ସେମିତି ସବୁ ଧରନ୍ତି ପାଖରେ।
ଭଲ ଘର ପାଖରେ ପୋଖରୀ ମାଛ ଉଠୁଛନ୍ତି ନଗଦ ମାଛ ଧରିବ ନଗଦ ଖାଇବ।
ଏ ହ-ହ-ହ-ହ ହଁ। ବଡ ବଡ ମାଛ ଗୁଡା ଉଠନ୍ତି ଗୋଟେ ଗଡିଆ କଁ କହିଲ ଧରା ଯାଉନି ତ ଜମାରୁ। ଆ ସିଏ ଯେ ମନ ଇଚ୍ଛା ତାହାର ବଢ଼ୁଛନ୍ତି ଯେତେବେଳେ ପାଣି ପଶିବ ସେତେବେଳେ ବାହାରିବେ ଆଉ ବାହାରିଲେ ବଡ଼ ବଡ଼ ମାଛ ଛନ୍ତି ମିନିଅମ୍ ଅଧକିଲେ କିଲେ ଏମ୍ତି ଠି ଏପଟେ ଗୋଟେ କଙ୍କଡ଼ା ଗୁଡ଼ା ବି ଅଛନ୍ତି।
ହୁଁ।
କଙ୍କଡା ତ ଆମେ ଖାଉନା। ଧରିଲେ କାହାକୁ ଦେଇଦୋମୁ ପଛେ କଙ୍କଡା ଆମେ ଖାଉ ସେଇ ଯାହା ମା ଛ ଧରା ହବ ଖାଇବେ ନ ନାହିଁ।
ହୁଁ।
ହଁ ଏ ଗଡିଆ ମାଛ ବି ସୁଧା ତର୍କାରୀ କଲେ ଖାଇବେନି କଇଏ ଦଳୁଆ ମଳୁଆ ଗଁ
ହଁ ସେ ପୋଖରୀ ମାଛ ଟା ଖାଲି ଟିକେ ଫଙ୍କୁଆ ଫଙ୍କୁଆ ବସେ।
ହଁ ଭାଜି ଦେଇଗଲେ ଖାଇ
ହୁଁ।
ହୁଁ।
ଉଁ ମୁଁ ତ ପୋଖରୀ ମାଛରା ମତେ କାଇଁ ଟିକେ ପଙ୍କୁଆ ପଙ୍କୁଆ ବାସେ ମୁଁ ଖାଏନେଇ।
ହଁ ଟିକେ ହବ ବା ପକଆ ପକୁଆ ଗନ୍ଧ ହବ।
ହୁଁ।
ପଙ୍କୁଆ ପଙ୍କୁଆ ଗନ୍ଧ ହେଲେ ସେ ଖାାଇଏନି ଆ ମୋ ପୁଅ ତାରା ଖାଇଦବ ପୁଅ ତାର କଇବ ଝୋଳ କର ତା ବାପା ପାଟିକରିଏ କଇଏ ଜମା ଝୋଳ କରିବନି ଜମା ଖାଇବନି ସେ ଭଜା ଡାଲି ଫାଲି ଦୋବୁ ପଛେ ଭାଜିଦୋବୁ ମାଛ ନ ନନେ ହେରା ଖାଇବନି ହଁ ଜମା ଖାଇବେନି। ପଖାଳ ପାଣି ତ ଆମେ ଖାଇବୁନି ଦେହ ପା ଭଲ ରହୁନି। ଥଣ୍ଡା ଧରୁଚି ବେଶୀ ଯାହା ଗରମ ହଁ ସେଇ ଗରମ। ଏଇ ରାନ୍ଧିଚୁ ଗରମ୍। ସେ ହେ।
ଆମର ସବଳ କହଳତା।
ଦେହରେ ଯାଉଥୁବ ଦେହରେ ଟିକେ ନଗଲେ ଯାହାରହାର କଁ କରନ୍ତି। ହୁଁ। ହୋଉ ତମ ଗାଁ ଆଡ଼େ କଁ ପର୍ବପର୍ବାଣି ହୁଏ ନା ହୁଏନି କିଛି?
ହଁ ଏମିତି ଅଷ୍ଟପ୍ରହରେୀ ଲକ୍ଷ୍ମୀ ପୂଜା ଏମିତି ହୁଏ ଆଉ।
ହଁ।
ଆଉ କଣ ହବ ଏଟା ତ ଛୋଟ ଗାଁ ଟା। ହଁ ଶାଶୁଘର ଛୋଟ ଗାଁଟାରେ ଏମିତି କି କଁ ପର୍ବ କରିବି କିଛି ନାହିଁ, ସେ ଲକ୍ଷ୍ମୀ ପୂଜା, ଅଷ୍ଟପ୍ରହରୀ ହୁଏ ଏ ସବୁ
ହଁ ଆମ ଗାଁରେ ଏଠି ବଡ ମେଲଣ ହବ ବଡ ମେଲଣ। ଏକଦମ ବଡ ମେଲଣ ହବ ମେଲଣ ହେଲେ ତିରିସି ଖଣ୍ଡର ଗାଁର ଲୋକ କି ପଚାଶ ଷାଠିଏ ଖଣ୍ଡ ଗାଁର ଲୋକ ଆସନ୍ତି। ଆଚନ୍ତି ଏ ଠୁ ଜେଡ ଯାହା ଚାହିଁବ ସବୁ ବିକ୍ରି ହଉଥିବ ସବୁ। ବୁ ହଁ ଏ ରୁ ଜେଡ ଯାହା ଚାହିଁବ ସବୁ ବିକ୍ରିହଉଥିବ। ଏକା ସୁନାଟା ଟିକେ ଛାଡିକି ଆଉ ସବୁ।
ହୁଁ। ନାଁ ଏଠି କିଛି ନାଇଁ ଏଠି ଯେ ପା କରେ ହେବ ସେ ଜାଗର ଯାତ୍ରା ହେବ ଦେଓ ଗାଁରେ ଯାଉ।
ହୁଁ।
ଆଉ ଏଠି କଣ ହୁଏ ଯେ ବାଲିଯାତ୍ରା। ବାଲିଯାତ୍ରା ଏଇଠି ପଡେ ଏଇ ଅଷ୍ଟମି ହଁ ଅଷ୍ଟମି ବେଳକୁ ପଡିବ ବାଲିଯାତ୍ରା। ଅଷ୍ଟମି ବେଳକୁ ବାଲିଯାତ୍ରା ପଡ଼ିବ ସେଇ ରାଖି ଦିନ ପନ୍ଦର ଅଗସ୍ ଶେଷ ଯାତ୍ରା ଦିନ ବୁଲନ୍ତି ଆଉ ଦେଓଗାଁ ଯାତ୍ରା ଆଉ ଏଇ ରଜ ମହୋତ୍ସବ ହେଇ କାର୍ ପଡେନି ତାଙ୍କର ଯେତିକି ଆଖପାଖ ଥିବେ ତ ସମସ୍ତେ କହିବେ।
ନା ଆମ ଗାଁରେ ବି ସେମିତି ଏବ ବର୍ଷ ଛୁଆ ରଜ ମହୋତ୍ସବ କରିଥିଲେ ଯଦ ରଜ ମହୋତ୍ସବ କରିଥିଲେ ପାନ ଫାନ ଥଣ୍ଡା ଫଣ୍ଡା ଛୁଆ ସବୁ ଗଲ ମାନେ ଦେବେ। ସ୍ତ୍ରୀ ଲୋକମାନେ ସବୁ ଆମେ ସନ୍ଧ୍ୟାବେଳେ ଯାଇକି ଖେଳୁ। ହଁ। ଚାରି ଘଣ୍ଟା ନେଖା ଖେଲୁଚନ୍ତି ସନ୍ଧ୍ୟାବେଳ ଯାଏ, ଆଠଟା ନଅଟା ହେଲେ ଯାଇକି ଆସିବ ଖେଳିଖୁଳାକି।
ନାଇଁ ପାଖରେ ସବୁ ରଜ ମହୋତ୍ସବ ହୁଏ, ହୁଏ ଯାଆନ୍ତି ସବୁ।
ହଁ।
ସବୁ ଯାଆନ୍ତି ବୁଲାବୁଲି, ବୁଲାବୁଲି କରିକି ଯିଏ ଯେମିତି ପାଇଲେ ହଁ ଯାଆନ୍ତି ସବୁ।
ହଁ। ଆଉ କଣ କରିବ ସେଇ ବୁଲାବୁଲି ସାର ଯେନ୍ତି ଦେଖେଇବେ ଛୁଆ ପିଲା ହେବେ।
ହୁଁ ଆଉ ନହଲେ କିଛି ନାଇଁ ବର୍ଷା ଯଦି ଧୁମ ହେଲା ସାପ ଜେ କଙ୍କଡ଼ା ବିଛା କାହିଁରେ କଣ ଏଠି।
ହୁଁ।
ହଁ ବର୍ଷା ଯଦି ହେଇଚି ଯିଏ ତମେ ଘରୁ ପଦାକୁ ବାହାରିପାରିବନି ସାପ, କଙ୍କଡାବିଛା।
ଏରା ନଈକୂଳିଆଟା ନା ସବୁ ମାନେ ନଈରୁ ସବୁ ସାପରା ପଳେଇଆସନ୍ତି।
ହୁଁ।
ସନ୍ଧ୍ୟା ହେଲେ ତ ତମେ ବିନା ଲାଇଟରେ ତମେ କୁଆଡେ ଯିବନି।
କଣ କହିଲ?
ସନ୍ଧ୍ୟା ହେଲା ମାନେ ବିନା ଲାଇଟରେ ଘରୁ ପଦାକୁ ବାହାରିବେନି।
ନା ବା ଆମର ଇଆଡେ କଣ ହଉଛି କହିଲ, ଏଇଠି ଦିନି ଚାରି ଦିନ ହେଲା ଲଗାତାର ବର୍ଷା ହଉଛି ତ। ସନ୍ଧ୍ୟା ହେଲା ମାନେ ସବୁ ପୋକ ପକ୍ଷୀ ଲଗା ପୋକ ସବୁ ବାହାରି ପଡୁଚନ୍ତି। ଲାଇଟ୍ ଦେଲା ମାତ୍ରେ ଖାଲି ଲାଇଟ୍ ସାରା ଘେରି ଯାଉଚନ୍ତି।
ଉଁ ହୁଁ।
ହୁଁ। ସେ ଲାଇଟ୍ ସାରିକି ଘେରି ଯାଉଚନ୍ତି ଯେ କବାଟ ଦେଇକି ଲାଇଟ୍ ଲିଭେଇବାକୁ ପଡୁଛି ନହେଲେ କବାଟ ଦେଇକି ରୋଷେଇ କରିବାକୁ ପଡୁଚି।
ହୁଁ।
ନହେଲେ ପଚାରୁଚନି, ଝରକାମାନଙ୍କରେ ଜାଲି ଅ ଛି ଆସିପାରୁନାହାନ୍ତି। ସେ ଆ କବାରୋଷେଇ ଘର ଯେହେତୁ କବାଟ ଟା ମେଲା କରିବୁ ନା ନାଇଁ ସେ ପଶିଯାଉ ଚନ୍ତି ହଁ।
ବର୍ଷା ଦିନରେ ସେଇଆ କଣ କରିବା?
ହଁ ବା।
ଆଉ ଫସଲ ଫସଲ କରନ୍ତି ନା। ତମେ ବାଡିରେ କଣ ଗଛପତ୍ର ଲଗାଲଗି
ହୁଁ। ଫୁଲ ଗଛ ଜଣେ ଦେଇଥିଲା। ଗୋଲାପ ଫୁଲ ଗଛ ଚାରି ପାଞ୍ଚ ତ ଦେଇଥିଲା ମୁଁ ଲଗେଇଦିନି। ବର୍ଷା ହେଉଛି ତାର ପାଣି ପଶି ଯାଉଛି। ମୁଁ ଫେରି ଯାଇକି ପାଣି ଗଡେଇକି ଫେରେ ଟିକେ ମାଟି ଦେଇକି ଆସୁଛି। ଦେଖିବା ତାକୁ ଆଜି ଅଲଗା ଜାଗାକୁ ଉଠେଇ ଦେମି। ଯେମିତି ପାଣି ବେଶୀ ଦିନେ ହବ ତାଜା ତଳରେ।
ଗୋଲ ଗୋଲାପ ଫୁଲ ଗଛ ଗୁଡା ନଷ୍ଟ ହେଇଯିବ ବେଶୀ ପାଣି ପଶିକି ରହିଲେ।
ହଁ।
ହୁଁ।
ହଁ ଏଇନା ବର୍ଷା ପାଗ ଯୋଉଠି ଲଗେଇଦବ ଗଛ ସେଇଠି ପଞ୍ଚେଇଯିବ।
ହଁ ଗଞ୍ଚି ଯିବା ବା।
ହଁ ଖରା ଦିନ ହେଇଛି ଯେ ଗଛ ଲଗେଇବ ତାକୁ ପାଣି ବୁହାଇକି ଦବ।
ହଁ ମେଞ୍ଚେ ଖଡା ଗଛ ଲଗେଇଥିନି। ସେ ଖଡା ଗଛରେ ଆସି ଗାଈ ପସିକି ସବୁ ଚକୁଡି ଦେଇଛି। ତାକୁ ଫେରେ ତା ବାପା ଆସିଲେ ତାକୁ ସବୁ ମାଟି ଦେବେ ଆଉ ଟିକେ ଟିକେ। ଦେଖିଆ ଆଉ ତ ଦିନରେ ଚିକେନ କରିଦେଇଥିନି। ଯାହା ଜଣେ ଶାଗ ଦେଇନା ଯୋଉ ଭଜା ଦେଇଥିଲେ। ପାଇ ଦେଇେଥିଲିନି। ରାତିକି କଣ ହବ ବୋଲି ଭାବିବାକୁ ପଡିବ। ପୁଣି ଗୋଟେ ଆଇଟମ। କିଛି କରିବାକୁ ପଡିବ ଛୁଆଁ ନାହିଁ ବି ରହିଲ ରୁଟି ହବ ନା ଭଲ ପିଠା ହଉ ଯାହା ହେଲେ କରିବାକୁ ପଡିବ।
ହୁଁ।
ହୁଁ।
ଟିକେ ତ କରଛନ୍ତି।
ହଁ।
ନା ଚିକେନ ଆଉ ବଞ୍ଚିବନି। ଆ ସମସ୍ତେ ଦବା ନବା ଅଛି। ଦେଇ ଦୁଆ ସରିଲା ପରେ ଆଉ କଣ ବେଶୀ ରହିବ। ଏ ବାପୁ ଆସ ତମ ବାପା ଆସେ ଖାଇବେ। ପୁଅସ ଫୁଲ ଆସିବ ଖାଇବ। ଝିଅ ଖାଇବ। ଆଉ ରହିବନି ରାତିକି ଫେରେ କଣ ଗୋଟେ ଅଲଗା କଣ କରିବାକୁ ପଡିବ। ହୁଁ। ହଁ ବା ଏଇଆ ଆଉ।